ହ ହୁଁ କଣ କରୁଛ? ହାଲୋ।
ଆଜ୍ଞା, କୁହନ୍ତୁ କଣ କରୁଚ? ଏଇଠି ବସିଚି, ଆପଣ କଣ? ପର ସାିଲ କଣ କହିଲେ ଆପଣ କଣ କରୁଛନ୍ତି?
ପୁଅକୁ ଶୁଆଇଲି ଆଉ।
ଆଜ୍ଞା । ଖାଇବା ପିଆ ସଇଲାଣି?
ହଁ ଖାଇସାରିଲନି ସମସ୍ତେ, ମୁଁ ଖାଇନି ଖାଲି। ଭୋକ ହେଇନି ବୋଲି ।
ହୁଁ ହୁଁ। ହଁ ମୁଣ ପାନସ୍ା ଦିନ ଆ ବାପା ମା, ଘରେ ମେମ୍ବର କେତେ ଜଣ ଅଛନ୍ତି? ହ ହୁଁ ହୁଁ। ଆ ଲଭ ମ୍ୟାରେଜ ନା, ଆପଣଙ୍କର ଆରେଞ୍ଜ ମ୍ୟାରେଜ?
ନାଇଁ ନାଇଁ ମୋର ଲଭ୍ ମ୍ୟାରେଜ।
ଆଉ କେମିତି କଣ ସବୁ ହେଲା? ହଉ ସେଷ ଚାଲଛିଖ ଟିକେ ଆଉ ନାନା ଲଭ ଟା କୋଉଠୁ ହେଲା କେନ୍ତୀ ହେଲା।
ମୋ ମୁଁ ଯୋଉ ଏଇଠି ଯୋଉ ବାହା ହେଇଚି ମୋର ମାନେ ମୋ ମାଉସୀ ଘର ବି ଏଇଠି।
ଆଜ୍ଞା।
ମୋ ଆମ ମାଉ ମାନେ ମୋ ଶାଶୁଘର ଆଗୁକୁ ମା ମାଉସୀ ଘର ଅଁ ତା ନାନି ଏଇ ଗାଁ ରେ ବାହା ହେଇଛନ୍ତି।
ହଁ ଯିବା ଯିବା ଆଉ ସମସ୍ତେ ଗୋଟେ ଗୋଟେ କରିଯାଇଚନ୍ତି ବୋଧେ ଆଉ।
ସିଏ ସବୁ ତା ଆଗୁରୁ ବାହାହୋଇ ଥିଲେ ତ ମୁଁ ମୁଁ ଲାଷ୍ଟରେ ବାହାହେଲି ତା ପଛରେ ମୋ ବଡ଼ବାପା ମୁଁ ବି ଏଇ ଗାଁ ରେ ବାହାହେଲି ଆମ ଆମ ଘରଠୁ ଟିକେ ଆଗକୁ ଟିକେ
ଆଉ ସିଏ ବି ଏଇ ଗାଁରେ ବାହା ହେଲେ।